ହ୍ୟାଲୋ।
ହ୍ୟାଲୋ।
ହଁ ସେ ଯୁ ରାସ୍ତା ଟା ଡାଇରେକ୍ଟ ଲକ୍ଷ୍ମୀ ବଜାର ପାଖରେ।
ଆଛା ଏ ସେପଟେ ରାସ୍ତାରେ ଗଲା ଭଳିଆ ଲାଗୁଛି ମତେ ମନେ ପୁଡୁନି ମୁଁ ନରେନ୍ଦ୍ର କୁଳ ପେଟେ ବୋଧେ ଯାଇଛି।
ନା ନା ନରେନ୍ଦ୍ର ର କୁଳ ପଟେ ତ ଅଲଗା ଜିନିଷ ହେଇଗଲା। ଏଇ ଜଷ୍ଟ ଆପଣ ଘରୁ ବାହାରିଲେ ଏଠିକି ଜଗନ୍ନାଥ ବଲ୍ଲଭ ଭିତରକୁ ଗଲେ ଉ ଜଗନ୍ନାଥ ବଲ୍ଲଭରୁ ମେ ପାର୍କିଂ ଟା ବେଲେ ଏଇ ସାମ୍ନା ପର୍କିଙ୍ଗି ନୁହେଁ ପଛପଟେ ଗୋଟେ ଯୋଉ ବଡ ବିଲଡିଙ୍ଗଟା ଯୋଉ ହେଇଛି
ଓହୋ।
ବିଲ୍ଡିଂ ହଁ ସେ ବିଲ୍ଡିଙ୍ଗ ର କର୍ଣ୍ଣର ରୁ ଗୋଟେ ଅ ମନ୍ଦିରକୁ ସିଧାର ରାସ୍ତା ହେଇଛି।
ଯି ତାହଲେ ମୁଁ ସେ ପଡ଼େ ଯାଏନି
ହୁଁ ବଡ ଦାଣ୍ଡ ବଡ ଦାଣ୍ଡକୁ ବାହାରିବାକୁ ବି ଦରକାର ପଡିବ।
ହୁଁ ହୁଁ। ହେଇଥିବମେ ସେପଟେ ଯାଇନି ଆମର ତ ଡାଇରେକ୍ଟ ଯିବୁ ଯଦି ସିଂହଦ୍ୱାର ବାଟେ ଯିବ। ନହେଲେ ନାଇଁ ସବୁଠୁ ଭଲ ରାସ୍ତା ହୋଉଛି ଦକ୍ଷିଣ ଦ୍ୱାର ପଟେ ଯିବ କିଛି ଲାଇନ ଠିଆ ହେବାକୁ ପଡିବ ନା ଆରାମସେ ଯିବା ଆରାମସେ ଦର୍ଶନ କରିକି ଆସିବା।
ନା ନାଇଁ ସେଇ ମାନେ ସେଇଟା ଠିକ କଥା ନୁହେଁ, ମାନେ ଏଇ ରାସ୍ତା ଯିଏ ଦେଇଚି ଏଇଟା ମୁଁ ବି ନିଜେ ଦେଖିନଥିଲି ମୁଁ ଏବେ କେବେ ଯାଇଥିଲି ରେ ପୁରୀ ଯାଇଥିଲି ତ ଉ ଯୋଉ ଗାଡିରେ ଯାଇଥିଲି ସିଏ ମତେ କହିଲା ଯେ ଭାଇ ଆଉ ବାହାରକୁ କାହିଁ ଯାଉଛ ଏଇଠୁ ତ ପଳେଇ ମୁଁ କହିଲି ଏଠ ଏଠୁ କୁଆଡେ ଯିବା? ନାଇ ଏଇଠୁ ଡାଇରେକ୍ଟ ଠିଆ ହେଲେ ବ୍ୟାଟେରୀ ଗାଡି ଆସିବ ସେଥିରେ
ନରେନ୍ଦ୍ର କୋଣ ସେଟା ତ ନରେନ୍ଦ୍ର କୋଣ ପାଖକୁ ଯାଉଛି ବ୍ୟାଟେରୀ ଗାଡି ଟା।
ନରେନ୍ଦ୍ର କୋଣ ପଟକୁ ବାହାରିବେନି। ନରେନ୍ଦ୍ର କଣ କ ବାହାରିବ ହି ନାଇଁ ସେଇ ୟା ଭିତରୁ ହିଁ ମାନେ ଜଗନ୍ନାଥ ଭର୍ଲବ ଭି ଭିତରୁ ହିଁ ଗୋଟେ ରାସ୍ତା ପୁରା ଯାଇଛି ସେଠିକି ସେ ମାନେ କେବେଥରେ ଯାଇକି ଦେଖନ୍ତୁ ଭିତରେ। ମୁଁ ବି ଯାଇ
ହଁ ହଁ ଆମର ଏବେ ଯିବାର ଅଛି ଜଗନ୍ନାଥ ମନ୍ଦିର ତ ଏଥର ଗଲେ ସେ
ହୁଁ। ଏପଟୁ ଯୋଉ ଚାଲିକି ଯାଉଛନ୍ତି ଚାଲିକି ଯିବା ଦରକାର ନାହିଁ ସେଇଠୁ ଡାଇରେକ୍ଟ ବ୍ୟାଟେରୀ ଗାଡି ଏଠୁ ଛାଡୁଛି ସେଠି ଲକ୍ଷ୍ମୀ ବଜାରରେ ଲକ୍ଷ୍ମୀ ବଜାରରୁ ଡାଇରେକ୍ଟ ଗୋଟେ ଫେରେ ବେଟରୀ ଗାଡି ସେଠୁ ଛାଡୁଛି। ଆ ଆସିକି ଏଇଠି ଜନଗନ। ମାନେ ପାର୍କିଂ ରୁ ଡାଇରେକ୍ଟ। ମାନେ ଲଗାତାର ଲାଗିକି ରହିଚି ମାନେ ଆ ଲୋକ ପୁରିଲେ ଚାଲିଲା ଫେରେ ସେଠୁ ଲୋକ। ଭଲ ଚାଲିଲା ପରେ ଏଇଭଳିଆ ଦଶ ପନ୍ଦର ଟା ଖଣ୍ଡେ ଚାଲିଛି।
ଗାଡି ଯାଉଛି ମୁଁ ଜାଣିଛି କିନ୍ତୁ ସେ ମୁଁ ଥରେ ବୋଧେ ଆସିଥିଲି ନା କଣ ସେ। ଅ ମାନେ ଜଗନ୍ନାଥ ବଲ୍ଲଭ ନହେଲେ ତ ଟିକେ ନରେନ୍ଦ୍ର ଗୋଣ ପଟକୁ ଛାଡିବି। ପ୍ଲେସ କୁ ଏତେ ଭିତରକୁ ନିଅନ୍ତିନି।
ଓହୋ ହୋ।
ଆଜ୍ଞା। ଆମର ବେଷ୍ଟ ହଉଛି ବେଷ୍ଟ ହଁ ସେପଟେ। ଆପଣ ଗଲେ ତ ଆପଣ ଯେମିତି ହେଲେ ଲାଇନ୍ ରେ ଠିଆହଉଥିବେ?
ହଁ ମାନେ ଚାରିପଟେ ଲାଇନ ଲାଗୁଛି କିନ୍ତୁ ଉଁ
ନାଇଁ ନାଇଁ ନାଇଁ ନାଇଁ ଚାରିପଟେ କେମିତି ଲାଇନ ଲାଗିବ ଆପଣ ଦକ୍ଷିଣ ଦ୍ୱାର ପଟେ ଯିବେ ତ କିଛି ଲାଇନ ନାଇଁ।
ସବୁ ପଟେ ଲାଇନ ଅଛି ନା?
ନା ସେମିତି ତ ନାଇଁ। ଆମକୁ ପା ଏବେ ମାନେ ଯାଇକି ଆସ ଆମେ ଯେତବଳେ ବି ଏଇଥର ଜାଣିଲା ପରେ ଆମେ ସେପଟେ ହିଁ ଯାଉଛୁ।
ଦକ୍ଷିଣ ଦ୍ୱାର ପଟେ?
ହଁ ଯୋଉ ପଟେ ଅଶ୍ୱ ଦ୍ୱାର ଅଛି ସେଇପଟେ ଆପଣ ଯିବେ ଆରାମସେ ଯିବେ ଭିତରୁକୁ ହଁ ଆରାମସେ। ଯିବେ ଭିତରକୁ ଆରାମସେ ବୁଲାବୁଲି କରି ଦର୍ଶନ କରିକି ଆସିବେ କେବଳ ଯୋଉଠୁ। ଜଗନ୍ନାଥଙ୍କ ମନ୍ଦିର ଭିତରକୁ ଯିବାକୁ ରାସ୍ତାଟା।
ହୁଁ ହୁଁ।
ସେଇଠେ ଟିକେନାକୁ। ମାନେ ଟାଇମ୍ ଲାଗିବ ହଁ ସେଇଟା ହିଁ ମେନ୍ ନା ତା ପରେ କିଛି ଲାଇନ ନାଇଁ ଆପଣ ବି ଠିଆ ହବାକୁ ପଡିବନି ଯଦି ଦକ୍ଷିଣ ଦ୍ୱାର ପଟେ ଯିବେ।
ନାଇଁ ଦକ୍ଷିଣ ଦ୍ୱାର ପଟେ ଆମେ ମୋ ମାମୁଁ ଘରଠୁ ଯେବେ ଯାଇଛି।
ତାପରେ ହୋଉଚି ଆଜ୍ଞା ଅକ୍ଚୋଲି ଆମର ମାନ୍ୟତା ଅଛି ଯୋଉ ଜଗନ୍ନାଥଙ୍କର ଯୋଉ କଳା ପାହାଚ ଗୋଟେ କଳା ପ ଥର ଗୋଟେ ଅଛି।
ହୁଁ ହୁଁ।
ତାଙ୍କୁ ମାନେ ସିଂହଦ୍ୱାର ପଟେ ଏଥିପାଇଁ ଯାଉଛନ୍ତି ସେଟାକୁ କୁଦିକି ଗଲେ ଆପଣ ଯେତିକି ବି ମାନେ। ପାପ କରିଥିବେ ସେଇଠି ଛାଡିକି ଯିବେ ଆସିଲା ବଳସିକି ଯେମିତି ସେ ପାହାଚରେ ଆପଣ ପାଦ ଦେବେନି ନହଲେ ଯେତକ ଯାକ ପ ମାନେ ପୁଣ୍ୟ କରିଥିବେ ସବୁ ଛାଡି ଦେଇକି ପଳେଇ ଆସିବେ।
ତ ତାମାନେ ଏପଟୁ ଯିବା ସେପଟୁ ବାହାରିବା?
ହଁ ସିଂହ ଦ୍ୱାର ପଟେ ଯିବେ ଅଲଗା ଦ୍ୱାର ପଟେ ବାହାରିକି ଆସିବେ।
ଆଚ୍ଛା ଆଚ୍ଛା।
ଆଜ୍ଞା। କିନ୍ତୁ ଆମେ ତ ସେଇଟା ଏତେ ସିଂହଦ୍ୱାର ପଟେ ଲାଇନ ଏବେ ବହୁତ ପ୍ରବଳ ଲାଇନ ହଉଛି। ସେଥିପାଇଁ ଆମେ ଦକ୍ଷିଣ ଦ୍ଵାର ପଟେ ପଳଉଛୁ ପୁଣି ଦ କ୍ଷୀଣ ଦ୍ୱାର ପଟେ ଆସୁଚୁ ନହେଲେ ଯୋଉ ଦ୍ୱାର ପଟେ ବି ପଳେଇ ଆଉଛୁ।
ହୁଁ ହୁଁ ହୁଁ।
ଯେତେବେଳେ ଆସିବେ ଦକ୍ଷିଣ ଦ୍ୱାର ପଟେ କେବେ ଯାଆନ୍ତୁ। ହଁ ସିଂହଦ୍ୱାର ପଟେ ବହୁତ ଭିଡ ରହୁଛି ସବୁବେଳେ ଭିଡ।
ବେଳେ ବେଳେ ଯଦି ଫାଙ୍କା ଥିବ ଯିବେ ନହେଲେ ଆପଣ ଯଦି ଏଇ ଟାଇମ ରେ ବି ଯିବେ ସନ୍ଧ୍ୟା ସା ଦିଟା ସାଢେ ସାତଟା ଟାଇମ ରେ ଯିବେ ସିଂହଦ୍ୱାର ପଟେ
ଟାଇମ ଗଲେ ବି ଭିଡ଼ ମାନେ ଭିଡ଼ ଛାଡୁନାହାନ୍ତି।
ହୁଁ ନାଇଁ ଗୋଟେ ଗୋଟେ ଟାଇମ ଥାଏ ଭିଡି କେ କମ୍ ଥାଏ ଖରାଏଳ ଟାଇମ୍ ତ ଜମା ଯିବେନି ସେ ଏପଟୁ ଏମୁଣ୍ଡୁ ସେମୁଣ୍ଡ ପୁରା ଲାଇନ୍ ଲଗେଇ ଦେଇ
ହଁ ହଁ ହଁ ନାଇଁ ଆକ୍ଚୁଆଲି ଏ ଯୋଉ ଜୟ ଜଗନ୍ନାଥ ଟି ଭି ଚ୍ୟାନେଲ ଦୋଊନି କି ସେପଟୁ ମାନେ ଭିଡ ଏତେ ଜମି ଯାଇଚି
ହଁ।
ଖାଲି ଓଡିଆରେ ବି ଥିଲା ଖାଲି ଓଡିଶା ଲୋକ ଯାଉଥୁଲେ, ଏବେ ହିନ୍ଦୀରେ ବି ଷ୍ଟାର୍ଟ ହେଇଯାଇଚି। ତ ଓଲ୍ ଓଭର୍ ଇଣ୍ଡିଆରୁ ପୁରା ଲୋକ ଆସୁଚନ୍ତି।
ପୁରା ଦେଶ ସାରା ଲୋକ ବ ଉଁ ଉଁ ଆସିଲେ ବ ଜାଗା ବି ତ ସେତିକି ଥିବା ଦରକାର ନା ଆ ସେଇ ଭିତରରେ ତ କିଛି କରିହବନି। ବାହାରେ ତମେ ସିନା ମାର୍କେଟ ଛକ ଯାଏଁ ତମେ ବ୍ୟାରିକେଟ୍ ଲଗେଇଦେଇ ସେ ଭିତୁରୁ ଭିତୁରୁ ନେଇକି ଯାଉଥିଲ। ଏବେ ତ ଭିତେରେ ତ ବ ସେ ଇଏ କରିପାରିବନି ନା ତ ସେଇ ଭିଡ କୁ ଭିଡ ହି ରଇବ।
ସିଏ ଭିଡକୁ ଭିଡ ରହିବ ଆପଣ ଯେତେବେଳେ ବି ଆସନ୍ତୁ ଦକ୍ଷିଣ ଦ୍ୱାର ବାଟେ ଆରାମ୍ ସେ ଦର୍ଶନ କରିକି ଯିବେ।
ଆ ସେପଟେ ବ୍ ଆକ୍ଚୁଆଲିରେ ବ୍ ମାନେ ଉଁ ପୁରୀ ଲୋକଙ୍କ ପାଇଁ ହୁଏତ ଛାଡୁଥାଇ ପାରନ୍ତି। ନା ଅଲଗା ଲୋକଙ୍କୁ ଛାଡୁଚନ୍ତି ବି। ଉଁ ସେମିତି ବୋଧେ କିଛି ଅଛି ବୋଧେ।
ନା ନା ଆପଣ ଯୋଉ କଥାଟା କହୁଚନ୍ତି ସେଇଟା ଉତ୍ତର ଦ୍ୱାର ନା କୋଉ ଦ୍ୱାର ପଟେ ଗୋଟେ ପୁରୀ ଲୋକଙ୍କୁ ଛାଡୁଚନ୍ତି ଆଧାର କାର୍ଡ ଦେଖେଇଲେ ସେମାନେ ଆରାମ୍ ସେ ତ ଯାଇକି ଦର୍ଶନ କରିକି ଆସିବେ କିନ୍ତୁ ଦକ୍ଷିଣ ଦ୍ୱାର ପଟେ ସେମିତି ତ କିଛି ନାଇଁ। ଆମେ ତ ଯାଉଛୁ ସବୁବେଳେ ଆମର ତ କିଛି ମାନେ ଆଧାର କାର୍ଡ ହଉ କିଛି ହଉ ମାଗୁ ନାହାନ୍
ଚିନା ଉଁ ବାମୁଁଣଙ୍କୁ ପଇତା ଦରକାର ନାଇଁ ସେହି ସିଷ୍ଟମ୍ ଥିବ ଯଦି ହି।
କଁ କଇଲେ?
ମାନେ ଆପଣଙ୍କୁ ଚିହ୍ନିଥିବେ ସେ
ନା ନା ନା ନା ନା ସେମିତି ହିଁ ସେମିତି କିଛି ନାଇଁ ଆମକୁ ମନ୍ଦିରରେ କି ବାବାଙ୍କ ର ମୋ ସାଙ୍ଗମାନେ ଅଛନ୍ତି କିନ୍ତୁ ଆମେ ତାଙ୍କ ଜଣେ ଜଣେ ଚିହ୍ନା ଇଏ ସିଏ ସେମିତି ନାଇଁ ଆମେ ଆମ ବାଟରେ ଯିବୁ। ଆମେ ଆମ ବାଟେରେ ଆସୁ ଆମେ କାହା ସହ କଥାବାର୍ତ୍ତା ନାଇଁ ଆମେ ଯିବୁ ଆରାମ୍ ସେ ଦର୍ଶନ କରିବୁ ଆମେ ଆମ ବାଟେରେ ଆସିବୁ। ସେଠି କିଏ ଚିହ୍ନା ମିଳିଲେ ବି କଥା ହବାର ନାଇଁ କି କିଛି ନାଇଁ।
ଉଁ ହୁଁ।
ଦଇତାପତିମାନେ ଅବଶ୍ୟ ଚିହ୍ନା ଆମର ଘର ପ୍ରପ୍ ପର ହଉଛି ମଦନ ମୋହନ ଙ୍କର ମଠ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନ ମୋହନଙ୍କ ମଠ ତା ସାଇଟ୍ ରେ ଆମ ଗର।
ସେତା ମୁଁ ଦେଖିନି କି ଦେ ସେଟା ମୁଁ ଦେଖିନଥିବି ବୋଧେ।
ନାହିଁ କିନ୍ତୁ ଚଳନ୍ତି ପ୍ରତିମା ଯୋଉ ଦଇ
ନା ନା ମୁଁ କାଲି ଯୋଉ ବ କହିଲି ଜଣେ କିଏ ମାନେ ଉଁ ଆମର ଜଣେ ବେଣେଇ ରହୁଚନ୍ତି ଆପଣ କହିଲେ ବୋଧେ ଚିହ୍ନିଚନ୍ତି ବୋଧେ ତାଙ୍କୁ ବୋଧେ?
ଆଛା ମାନେ ଆଁ କୋଉ ସାଇ ତାଙ୍କର?
ସେଇ ମାର୍କେଟ୍ ଛକ ପାଖେରେ ମ ଉଁ।
ମାର୍କେଟ୍ ଛକ ପାଖେରେ ତ ଏଇଟା ବି ଅଛି ବଳଭଦ୍ର ଗଳି ଅଛି ତାପରେ ଚୂଡାପଟି ଗଳି ଅଛି ନାଇଁ। ତେବେଳା ସାହି ଅଛି ହାତଯୋଡି ଠାକୁରାଣୀ ହଁ ମାର୍କେଟ୍ ଛକ ଯୋଉ ଫୁଲ ବିକ୍ରି ହଉଚି ସେ ଗଳିଟା ପା ଚୂଡାପଟି ଗଳି।
ଆନ୍ ମାନେ ଏବ୍ ତାଙ୍କ ଦେଖ ତମର ଜଗନ୍ନାଥ ବଲ୍ଲଭକୁ ଯୋଉ ରାସ୍ତାଟା ତାର ଅପୋଜିଟରେ ଯୋଉ ଗଳିଟା
ଜଗନ୍ନାଥ ବଲ୍ଲଭ ଯିଆକୁ ଯୋଉ ରାସ୍ତାଟା ତାର ଅପ୍
ହଁ ମାନେ ହଁ ମେନ୍ ରୋଡରୁ ଯୋଉ ରାଇଟ୍ ସାଇଟ୍ ମେ ଜଗନ୍ନାଥ ବଲ୍ଲଭ ଲେଫ୍ଟ ସାଇଟରେ ତାଙ୍କ ତାଙ୍କ ଗଳିଟା ସେଠି ତା ଗୋଟେ ଠାକୁରାଣୀ ଅଛ ନା ନାଇଁ ତା ଟିକେ ପୂର୍ବୁରୁ ମାନେ ସେଟା ଉଁ ଗୋଟେ ଠାକ୍ କୁରାଣୀ ଅଛନ୍ତି ଚୁଡାଖାଇ ଏ ଉଁ ନା ନା। ସେଠି ଗୋଟେ ଭଲ ଇଏ ତ ଦୋକାନ ଟା ବି ଅଛି ମାନେ ରସଗୋଲା ଦୋକାନ ଗୋଟେ ଅଛି ସେଇ ଭିତରେ।
ରସଗୋଲା ଦୋକାନ ଆଉ ଠାକୁରାଣୀ ସେଟା କୋଉ କଥା କହୁଛନ୍ତି।
ଶକ୍ତି କଣ
ଜଗନ୍ନାଥ ଦଲ୍ଲଭ ସିଧା ରାସ୍ତାଟା ହଉଛି ଆପଣଙ୍କର ଏଇଟା କଣ କହିଲେ? ଅପୋଜିଟ୍ଟା ହଉଛି ଗୋଟେ ମାର୍କେଟ ଯୋଗଁ ଆସିବା ଆଉ ଗୋଟେ ଆସିବା ଯୋଉ ମାଛ ମାର୍କେଟ୍ ଭିତରେ ବସିକିଗଲେ ସେଇଟା। ଆଉ ତ ନା ଅପଜିଟ ଗଳି
ପୁରା ସିଧା ଅପୋଜିଟ ଟା ମାନେ ସେପଟ ସାଇ ଟା ଜଗନ୍ନାଥ ବଲ୍ଲଭ ଏପଟ ସାଇଡ ଟା ତାଙ୍କର। ସେଗଳିରେ ଗଲା ପରେରେ ରାଇଟ ସାଇଡ ରେ ପଡିବ ମନ୍ଦିର। ସେଇଠି ଗୋଟେ ମନ୍ଦିର ଅଛି କି ଯୋଉ ପଶୁ ପଶୁ ରାଇଟ୍ ସାଇଡ ରେ ମନ୍ଦିର ଅଛି। କା ଉଁ ଜମିଇ ନ ଜମିଇ ସେତ ଦୋଳମଣ୍ଡପ ସାଇ ସେଟା। ଆଉ ଗୋଟେ ସେ ମାଆଙ୍କୁ ପଚାରିଲେ କହିବେ।
ଅ ହଁ।
ତାଙ୍କ ଘର ସାମ୍ନାରେ ସେ ମନ୍ଦିରଟା ଅଛି।
ଦେଲେ ମଛ ଗୋଟେ ଠାକୁରାଣୀ ହେଇଥିବେ।
ନା ବା ସହରରେ କିଛି ନାଁ ବି କେମିତି କଣ ଗୋଟେ ଥିବ।
ଶରେ ପଡୁଛି ତାଙ୍କ ସାହି ଠାକୁରାଣ କି
ଏ ହୁ କହିପାରିବିନି।
ଆଛା ସେ ସାଇଟ୍ ଠାକୁରାଣ ହେଇଥିଲେ ତାହଲେ ହେଇଥିବ ନହେଲେ ସେଠି ଭେନ ମନ୍ଦିର ତ ଅଛନ୍ତି ମାନେଇ। ମଚ କୋଟାଙ୍କରା।
ନାଇଁ ନାଇଁ ସେଇଟା ମଝିକଟ ତ ତମେ ଟିକେ ପରେ କହୁଛ ମାନେ ଆଗକୁ ମାନେ ତମର ଯୋଉ ଇଣ୍ଡିଆନ୍ ବ୍ୟାଙ୍କ ଯୋଉ ଛକ ସେଠୁ ସାମ୍ନରେ ଯୋଉ ଗଳିଟା।
ଓହୋ
ମାନେ ସେଇଠୁ ହିଁ ଆଚ୍ଛା କାଳିଆ ସାହୁ ଦୋକାନ ଥିଲା ଆଗରୁ ଜାଣିଛ?
କାଳି ସାହୁ ଦୋକାନ କାଳି ସାହୁ ତା ନାଁ ଶୁଣିଛି।
ଗୋଟେ ମିଠା ଦୋକାନ ମେନ ରୋଡ ମେନ୍ ରୋଡ ଉପରେ ହିଁ ମିଠା ଦୋକାନ ଥିଲା।
ଆଚ୍ଛା ମୁଁ ଶୁଣିଛି ତ।
ସେଇ ସେଇ ଜାଗାରେ ହିଁ ଟ୍ରାଫିକ ଟା ମାନେ ଯୋଉଠି ଟ୍ରାଫିକ ଗୋଟେ ରହେ। ମାର୍କେଟଛକର ଯୋଉ ଟ୍ରାଫିକଟା ଯୋଉଠି।
କେତେ ଜାଗା ରେ ଟ୍ରାଫିକ୍ ତ
ସ
ହଁ ସେଇଟା ତ ଜାଣିଚୁ ଟ୍ରାଫିକ୍ କୋଉଠି ଅଛି? ଆଉ ତାହେଲେ ତ ଲଆପଣ ମାର୍କେଟ ଛକ କଥା କହୁଛନ୍ତି। ଯୋଉଠି ଫୁଲ ଫୁଲ ବିକ୍ରି ହୁଏ। ଯୋଉଠି ଫୁଲ ଫୁଲ ବି
ଜଷ୍ଟ ଗଳି ଭିତରକୁ ଗଲେ ରାଇଟ୍ ସାଇଡରେ ମନ୍ଦିର ଅଛି ଟିକେ ଆଗୁକୁ ଗଲେ ଗୋଟେ ଠାକୁରାଣୀଙ୍କର ହିଁ ମନ୍ଦିର ବୋଧ, ସେଇଟା ମୋର
ଆପଣ ଯଉ ଟ୍ରାଫିକ୍ ସାମ୍ନା କହୁ ଚନ୍ତି ସେଇଟା ହଉଚି ମାର୍କେଟ ଛକ। ମାର୍କେଟ ଛକ ଗଳିରେ ସେଠି ଠା କୁରାଣୀଙ୍କ ମନ୍ଦିର ଆଉ ତ ଲେଫ୍ଟ ସାଇଟ୍ ରେ ଗୋଟେ ମନ୍ଦିର ଅଛି।
ମୁଁ ଅଛି ଆଜି ମାଆଙ୍କୁ ପଚାରି କହିବି।
ଆଚ୍ଛା ହ ହ।
ହଉ ଠିକ୍ ଠିକ୍ ଅଛି ମୁଁ ଟିକେ ପରେ ଇଏ କରିବି।
ଆଜ୍ଞା ଆଜ୍ଞା।
ଟାସ୍କ କେତେ କମ୍ପ୍ଲିଟ୍ ହେଲାଣି?
ମୋର ଇଲେଭେନ୍।
ଆଚ୍ଛା। ଜଲ୍ଦି ଜଲ୍ଦି ସାରନ୍ତୁ ନୂଆ ଟାସ୍କ ଆଣନ୍ତୁ। କାହିଁକି ନା ଏଇ ଟାସ୍କ ର କଲ୍ ହେଇଗଲାଣି ମାନେ ଆଉ ଫେରେ କଲ୍ କରିହବିନି ବାସ୍।
ଆଚ୍ଛା ଏମିତି।
ହଁ।
ଆପଣଙ୍କର କେତେଟା ଅଛି?
ମୋର ଏବେ ହେଲା ଚଉଦଟା।
ଆ ହୋ। ବଢିଆ, ସାରି ଦିଅନ୍ତୁ ଜଲ୍ଦି ଜଲ୍ଦି।
ହଁ ହଉ।
ରଖୁଚି ଜୟ ଜଗନ୍ନାଥ। ଆଜ୍ଞା।